ହଁ।
ହଁ ବେ କଣ କରୁଛୁ? ହ୍ୟାଲୋ?
କଣ ଏଇ ରେକର୍ଡ ଲେଖିବି ଆଉ।
ଆାଇ ମୁଁ ଏ ଟିକେ ଗ୍ରାମ-ଗ୍ରାମାର ପଢୁଥିଲି।
ଓ ହୋ।
ନା ଆଜି ଯାଇନଥିଲି କଲେଜ ଟିକେ ପଳେଇଥିଲି ମୋବାଇଲରେ ଗ୍ଲାସ ପକେଇବା ପାଇଁ। କୁଆଖିଆ, ତୁ ଯାଇଥିଲୁ?
ହୁଁ ଯାଇଥିଲି ଲ୍ୟାବ୍ ହଉଛି ତ।
ହଉ।
ହୁଁ।
ଆଉ ସନ୍ଧ୍ୟାବେଳେ ନାସ୍ତା କଣ କଲୁ?
ନା ଖାଇନି ଗୋଟେ ବିସ୍କୁଟ ହେଇ ଖାଇକି ଆଇଲି।
ଓହୋ।
ତୁ, ତୁ କଣ ଖାଇଛୁ?
ନା, ମୁଁ ବି ମୁଁ କିଛି କରିନି।
ଆଉ ଖରାବେଳେ?
ଆଉ ରା ଖରା ବେଳେ ହଁ ଏ ଯୋଉ ଖାଇଥିଲି ଟିକେ ଭାତ ତରକାରୀ ଆ ପାମ୍ପଡ଼ ଆଉ।
ଓ ହୋ। ଆଉ କଣ, ବର୍ଷା ତ ହଉଚ ଆଉ ନା। କଁ ସେଇ
ହଁ ବା ବର୍ଷା ସହିତ ଗୁଳି ଗୁଳି ବି ହଉଛି। ଏଇବା ହେଇ ଟିକେ ଇଆଡେ ଆମ ଆଡେ ପକଉଛି ବର୍ଷା।
କଲେଜ ଯାଏନା, ହୁଁ ବର୍ଷା ତ ଆଉ ସିଜିନ ତ ସେଆ ତମ ଆଡେ ହୁଁ ଆଜି ତ ଯାଇନୁ ମୁଁ ଜାଣିଛି। ତ ଯିବୁନି ନା କେବେ ପୁଣି ଯିବୁ ସୋମବାର ଆଡେ ଯିବୁ ନା?
ଏଇ ମଙ୍ଗଳାଆର ଆଡୁକୁ ଯିବା ଆଉ।
ହୁଁ ହୁଁ। ଆଉ କଣ
ଆଉ ଏ ଯୋଉ
କଁ କୁହ?
ହଁ ଏଇ ଯୋଉ ମୁଁ କହୁଥିଲି ହଁ ଖେଳୁଛି ସେଇଭଳିଆ ଆଉ। ମଗେଇଥିଲି ଆମ ମେଜର ଟା ପାଇଁ ଗୋଟେ ବେଲ୍ଟ ଆଜି ଆଇଲା।
ଓହୋ। ତୋର ଆଉ ଗୋଟ ଟେ ଅଛି ବା
ହେଲାନି ଆଉ। ହଁ ସିଏ ମୋର ମୋର ଗୋଟେ ଅଛି ଆଉ ଏକୋଇଶ ତାରିଖ ଲାଷ୍ଟ। ଘରୁ ଯାଉଁକି ଦିଆ ହବ ଆଉ ସେ ଫୋନ୍ ରେ କଥା
ହ
ନାଇଁ ସେମିତି ନାହିଁ ସିଏ ସେଟା ତାଙ୍କର ହିସାବ କରିକି ଫାଷ୍ଟ ପକେଇଥିଲେ ଗୋଟେ ହେଲା ହଁ କେତେ ତାରଖ ଗୋଟେ ତ ହଁ ମନେ ପଡୁନି ମୋର ଆଉ। ଏଇଟା ସବୁଠାରୁ ଲମ୍ବା ପକେଇଛନ୍ତି ହେଲା ଲାଷ୍ଟ ଥିଲା ତିରିଶ ଗୋଟେ ଥିଲା ଛବିଶ ତିରିଶି ଆଉ ଗୋଟେ ଥିଲା କଣ ତେଇଶି ନା କଣ ତେଇଶି ଛବିଶ ତିରିଶି। ତାପରେ ଗୋଟେ ତାପରେ ଗୋଟେ ଯାଇଁକି ଏଇ ମାସ ଏକୋଇଶି
ହଁ ହଁ।
ସବୁଠାରୁ ଡେରି ଏଇଟା।
ହଁ।
ଆଉ ଯଦି ସେଥିପାଇଁ ତ କିଛି କରିହଉନି ଖଟା ଖାଇବୁନୁ ଆଇଁସ ଖାଇବୁନୁ ଅଁ କାହା ଅଇଁଠା ଖାଇବୁନୁ ଇଏ
ହଁ। ଆଉ
ହଁ ଆଉ ଡ୍ରଇଙ୍ଗ ଫ୍ରଇଙ୍ଗ କିଛି ତ କରିନାହିଁ ମୁଁ ଭାବୁଛି କରିବି ବୋଲି କଣଟେ।
କରୁନୁ?
ଆଉ କିଛି କରିନି ଆଉ କରିନି କଣ ଟେ ସଜେସନ ଦଉନୁ? ଆଜ୍ଞା। ହଉ କଣ କହିଲୁ?
ତୁ କରଛି ନା!
ହଁ ହଁ କରିଛି ଭାଇ ହଁ କରିଥିଲା ତ କଣ ଗୋଟେ ଡ୍ରଇଂ ଭଲ, ଭଲ ହେଇଥିଲା ନା ଏଇଟା?
ହୁଁ ଭଲ ଲାଗୁଥିଲା ତୁ ସେଇଭଳିଆ କିଛି କରୁନୁ।
କଣ ଗୋଟେ କରିବା ଆଉ
ହୁଁ। ତୁ ବୁଲିଆକୁ ସିନା ଗଲେ
ହଁ ସିଏ ଆଜି ଯାଇଥିଲା ଆଉ ମୁଁ ଯାଇନାଇ ଆଉ।
ଉଁ ହୁଁ ତୁ ଯୋଉ କହୁଥିଲୁ ତୋ ବ୍ୟାକ ପେପର କଥା କହିଲୁ କଣ ଏ ଯାଏଁ ନା କହିନୁ?
ଆଉ କଣ କହିବି ଆମ କଲେଜରେ ତ ଖାଲି ମାନେ ଛୁଆଙ୍କୁ ଦୋଷ ଦଉଛନ୍ତି ଆଉ।
ଉଁ ହୁଁ।
କହୁଛନ୍ତି ଆମେ କହିଲୁ ସେଦିନଠୁ ତମେ ଶୁଣିଲନି କେଇ ଆଉ ପଢାପଢି କଲନି ଆଉ ବ୍ୟାକ ଲାଗିଲା ଆଉ ସେ ନା କଁ କରିବୁ ଦୁନିଆ କଥା ଶୁଣେଇଲା ଆମ ଛୁଆ ପିଲାଙ୍କୁ।
କଁ ପୁଣି ବ୍ୟାଗ ପେପରରେ କଁ କେବେ ଯାଅ?
କଁ ଆର ବର୍ଷ
ଓ ଆର ବର୍ଷ ଛୁଆଙ୍କ ସାଙ୍ଗେ ନାଇଁ।
ଆର ବର୍ଷ ହଁ ଫାଷ୍ଟ ଡିଅ ଛୁଆ ଙ୍କ ସହିତ ସବୁ।
ହଁ।
ଏୟା ଆଉ।
ଉଁ।
ଆଉ କଁ ଆଉ ଗୋଟେ ପା ଅଛି ଫେରେ ନିଡ ରେ।
କଣ?
କହିଲି ଆଉ ଗୋଟେ ନିଟ୍ ଅଛି ବା ଫେରେ।
ଆଉ ଗୋଟେ ନୀଟ୍।
ହଁ।
ମାନେ
ମାନେ ନିଟ୍ ଦିଟା ହୁଏ ନା କି ଗୋଟେ ନିଟ୍ ଟା ହୁଏ ଆଉ ଗୋଟେ ମିଡରେ ମାନେ ମାନେ ସମସ୍ତେ ଦେଇସାଇଲା ପରେ ଫେରେ ଆଉ ଗୋଟେ ନିଟ୍ ହୁଏନି ନା।
ନାଁ ତ।
ଯେମତି ଯେ ଇ ବାହାରେ ମେନସ୍ ମେନ୍ସ ପ୍ରିଲିମ ଏମ ଭଳିଆ ଏମତି ଗୋଟେ ଯେମତି ସେମିତି କାଳେ ଗୋଟେ ଅଛି ନା କଣ?
ନା ନା।
ଆବେ ଚଗଲା ଦବ ବଲି ବା କହୁଥିଲା କଣ ନିଟ ଗୋଟେ ଏମିତି ଆଉ ଗୋଟେ କଣ ଗୋଟେ ଅଛିି ନୀଟ୍।
କୋଉ ଚଗଲା?
ଏଇ ଚଗଲା, କଣ ତା ନାଁ ଟା।
ହଁ ହଁ ପଶୁରା
ନା ବେ।
ଚଗଲା ଏ ପ୍ଲସ ଟୁ ପାସ୍ କଲା ଏ ଏବେ।
ଓହୋ। ଇଛା ହଁ ହଁ ଜାଣିଲି।
ହେଟା ଡହରା ଟା ତାକୁ ପଚାରିଲି ଏଇଆ କହିଲା କଁ କହିବୁ ଶଳା କୁ।
ସି ଆ। ଆଉ କୋଉ ଇଏ ବୋଧେ ଏ।
ହଁ ଏବେ ତ ଏବେ ଯାଇଛି କଁ ହବ ହେଟା ଟା କଣ ଯୋଉ ହୁଁ। ଆଉ ଆଉ ଯେଇ ହରିକା ତ ଗଲାଣି।
ହୁଁ।
ଉଁ।
ଆଉ ଆଜି ଭୋଜି ଫୋଜି କୋଉଠି ଅଛି ନା ନାଇଁ?
ନା ଆଜି ନାହିଁ।
ବାହାଘରିଆ ସ ନା।
ହଁ ବାହାଘରିଆ ସିଜିନି ତ ଆଉ।
ଏଇଟା ପା ଲା
ଚାଡି ଆଡେ ଏଇ ଟାଇମ୍ ହେଇଚି ଆଉ ହଁ ପ୍ରାୟ
ଆଉ କଂ କହ ଘାରେ ସବୁ କେମଦି?
ଭଲ ଆଉ ସେଟି
ଆଉ ଭଲ କ କରିବା ଆଉ।
ତ ଠିକି।
ହଁ ଏଇ ଯାଇଥିଲି କଇଖିଆ ଅବି ଦୋକାନ କୁ ଆଉ। ଅନିଲ ଆଡ଼େ ଆଉ।
ଉଁ ହୁଁ କେତେ ଟଙ୍କା ନେଲା ତୋର କଣ ଗ୍ଲେସ ବା।
ହଁ କର ଗ୍ଲାସ୍ ଭଲ ଡି ପକଉଛି ବୋଲି ତା ପାଖକୁ ଯାଉଛି ଆଉ। ଦୋଇସା ନଉଛି ଆଉ ସାଙ୍ଗ ବୁଲି ଆଉ।
ଓହୋ ତୋ ସାଙ୍ଗ ସେଠି ଅଛି ନା।
ହୁଁ ସାଇକଲ ନେଇକି ପଳେଇଥିଲି ହଁ ସାଙ୍ଗଟା ଅଛି।
ସେଇଥିପାଇଁ ତ ଦେଇଦଉଛି ଆଉ ନହେଲେ ସୁବିଧାରେ ଆଉ କିଏ ପକେଇବ।
ହୁଁ।
ଆଉ ତ ଯୁଆଡେ ଯିବୁ ହାଇ ପାୱରେଡ ମୋ ମୋବାଇଲରେ ତ କଭର ମିଳୁନି ସ ଆ କରିବ କ ମଣିଷ। କାଇଁ ମଗେଇବୁ ଯଦି ଅନଲାଇନ ମଗେଇବୁ ନହେଲେ ନାଇ ଯା। ଆଉ ଗୋଟେ ମଗେଇଥିଲି ହୋଉଚୀ ମୋର ଇୟର ବଡସ୍। ବୁଝିଲୁ ନା। ହ୍ୟାଲୋ। ହାଲୋ।
ହଁ ହଁ।
ମୁଁ କହିଲି ଏଇ ଯୋଉ ମଷ୍ଟାଙ୍କର ମଗେଇଥିଲି ବୋଲ୍ଡ ମଷ୍ଟଙ୍ଗ। ହୁଁ ଦେଖିଆ ଭଲ ଚାଲିଛି ତ ହୁଁ।
କମ୍ପ୍ୟୁଟର ଯାଇଥିଲୁ ଆଜି? ଇୟରବଡସ୍‌ ହୁଁ। ଇୟରବଡସ୍‌ ହୁଁ। ହ୍ୟାଲୋ। ହାଲୋ।